ଯିବାନ
ହୁଁ।
ଶୁଭ ସକାଳ।
ଶୁଭ ସକାଳ ଶୁଭ ସକାଳ।
ଆଉ ଖିଆପିଆ ସରିଲାଣି?
ନାଇଁ ମୁଁ ଭାବୁଚି ଆଉ ଟିକେ ପାଞ୍ଚ ମିଣ୍ଟି ଛାଡି ଖାଇବି। ଏ ଇଟିଲି ତରକାରୀ ଅଛି ଆମ ବନ୍ଧ ଉପେରେ ସେଇ ଇଟିଲି ତରକାରୀ ଖାଇବି ଆଉ କଣ ଖାଇବି।
ମୁଁ ମୁଁ ମୁଁ ଘରୁକୁ ଆସିଛି ମୁଁ ବି ଖାଇନି କିଛି ମୁଁ ବି ଘରକୁ ଆସିଛି ମୁଁ ଭାବୁଚ୍ ଚି ସାଙ୍ଗ ହେଇ ଗଲେ ଭଲ ହୁଅନ୍ତା।
ହଁ ହଁ ସାଙ୍ଗ ହେଇଯିବା ଇଟିଲି ତରକାରୀ ଟିକେ ଖାଇବା, ଆଉ କଣ ତମେ ଖାଅ କି?
ନାଇଁ ଖାଉ ଆମେ ଅଲଗା ପନିପରିବା ଖାଉ ଯଦି ସକାଳୁ ଥରେ ଖାଇଦେଲେ ସେମିତି ଥରେ ଅଧେ ଦେହ ଖରାପ୍ ହବନି ଖାଇଦବା ସାଙ୍ଗ ହେଇ ଯିବା ଖାଇଦବା।
ଖାଲି ବରା ଫରା ଖାଅନା ନା ଖାଲି ଇଟଲି ତରକାରୀ?
ତେଲ କିନ୍ତୁ ଖିଆ ହୁଏ।
ଓହୋ।
ଏମିତି କହିବୁ ଖାଉ
ଉଁ ହୁଁ ଓହୋ, ଆଉ ପୋଡ ଫୋଡ ଖାଅ ନା?
ହଁ ହଁ ପୋଡ ମିଠା ମିଠା-ପୋ ମିଠା ବିଷୟରେ ମିଠା ମୋର ବହୁତ ପ୍ରିୟ। ପ୍-ଛେନାପୋଡ ହଉ କିମ୍ବା ରସଗୋଲା ହଉ ଛେନାଝିଲି ହଉ ରସାବଳି ହଉ ଯାହାବିି ହେଲେ ମିଠା ଖାଇବା। ଆଉ ୟା ମୁଁ ଶୁଣିଚି ଏପଟ ଏରିଆ ଭିତରୁ ଏପଟ ମାନେ ଇଏ ଭିତରୁ ତମର ସେଇ ବି ବହୁତ ମାନେ ଭଲ ଏଇ ଖାଦ୍ୟ ସାମଗ୍ରୀ ବହୁତ୍ ଭଲ
ହୁଁ ଆରେ ସେଇ ମୁନା ଦୋକାନ କଥା କହୁଚୁ ତ। ହୁଁ ନାଇଁ ସିଏଏବେ ଟିକେ ଫେମସ ହେଇଗଲାଣି ସିଏ ଆମ ମାର୍କେଟ କପ୍ଲେକ୍ସ ର ଏକ ନମ୍ବର ଦୋକାନ। ଯିଏ କିି ଆମର ଖାଇବା ତିଆରି କରୁଚି ଅଲଗା ପ୍ରକାର ଯେମିତି କି ଲୋକ ଖାଇଲେ ବହୁତ ସ୍ଵାଦିଷ୍ଟ ଆଉ ଆଉ କୁଆଡେ ଯାଇଥିଲ ଏ
ହଁ ଲୋକ କଣ କହିଲ?
ରଜରେ ଆଉ କୁଆଡେ ଯାଇଥିଲେ କି ବୁଲାବୁଲି କରିବାକୁ ରଜରେ କୁଆଡେ ଯାଇଛ ବୁଲାବୁଲି କରିବାକୁ।
ହଁ ରଜରେ ଯାଇଥିଲୁ ଅ ମାମୁଁ ଆଉ ତାଙ୍କ ପରିବାର ସହ ଯାଇଥିଲୁ ବୁଲିବାକୁ। ପାଇଁ କଲିକତା କଲିକତାରେ କଲିକତାର ଗୋଟେ ମ୍ୟୁଜିୟମ, କି ଭିକ୍ଟୋରିଆ ମେମୋରିଆଲ କରି ସେଠି ସେଠି ବହୁତ୍ ପୁରୁଣା ଜିନିଷ ମାନେ ବହୁତ୍ ମାନେ ଉ ଏ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବହୁତ ଜିନିଷ ଦେଖିବାକୁ ମିଳିଲା।
ଓ ହୋ।
ଯେମ ଯେମିତିକି ସେ କାଞ୍ଚିଆ ତ ତାଙ୍କ ତାଙ୍କ ପୋଷାକ ଦେଖିବା ପାଇଁ ମିଳିଲା କେମିତି ଆମର କୁ କେତେ ଜଣ ଆମର ବ କେତେଜଣ ଭାରତୀୟ ବୈଜ୍ଞାନିକ ତାଙ୍କର ବି ବିଷୟରେ କିଛି ଜାଣିବା ପାଇଁ ନୂଆ ଜିନିଷ ଜାଣିବା ପାଇଁ ମିଳିଲା।
ହୁଁ ହୁଁ।
ଯେମିତିକି ଆମେ ସେଗୁଡ଼ା ଆଗରୁ ଜାଣିିନଥିଲୁ କି ଶୁଣିନଥିଲୁ ବହୁତ ଜିନିଷ ନୂଆ ଜିନିଷ ଦେଖ ଦେଖିବାକୁ ଶିଖିବାକୁ ମିଳିଲା ହେଟୁ।
ଓ ହୋ ଆଉ ଓଡିଶାରେ କିଛି ତୀର୍ଥ ସ୍ଥାନ ଯାଇନ‌?
ଓଡ଼ିଶାରେ ଯାଇଛୁ ସେଠି କଲିକତାରେ ବହୁତ୍ ମାନେ ଜିନିଷ ଦେଖିବାକୁ ମିଳିଲା ବହୁତ୍ ଭଲ ଲୋକଙ୍କ ସହ ବି ଉ ଭେଟ ମାନେ ସାକ୍ଷାତ ହେଲା ବହୁତ୍ ସାଧୁ ଲୋକଙ୍କ ସହିତ ବି ସାକ୍ଷାତ ହେଲା ବହୁତ୍ ନୂଆ ଜିନିଷ ଦେଖିବା
ଆଚ୍ଛା ଓ ଆମ ଓଡିଆ ଲୋକ କେହି ସେଠି ଭେଟ ହେଲେନି।
ହଁ ଓଡିଆ ଲୋକ ସେମିତି ବହୁତ୍ ମାନେ କମ୍ ଭେଟ ହୁଅନ୍ତି ହେଲେ ସେମାନେ କାହା ସହ ବେଶି କଥା ହୁଅନ୍ତିନି। ସେଥିଲାଗି ଭଲ ଥିଲେ ବି ସେଠି ତାଙ୍କ ସହ କଥା ହେଇପାରୁନ।
ଆମର ଓଡିଆର ଖାଇବା ଆମ ଓଡିଆର ଖାଇବା ହେ ସେଠି ବଙ୍ଗାଳୀରେ କଣ ବିକ୍ରି ହୁଏ ସବୁ ଟିକେ କହିବେ।
ହୁଁ ଓଡିଆ ଖାଇବା ସେମିତି ବ୍ରା ଇଟିଲି ଏ ଏଇଟା ତ ଏଇଟା ତ ଆନ୍ଧ୍ର ରୁ ଆସିଛି ବୋଲି ମୁଁ ଶୁଣିଛି ସାଉଥ ରୁ ଆସିଛି ଖାଇବା ଟା। ଆସିଲେ ବି ଆମ ଓ ଓଡିଆ ହିସାବରେ ଏଇ ଜିନିଷ ହିଁ ମିଳେ। ଅଲଗା କିଛି ଓଡ଼ିଶାର ମିଳେ ନାହିଁ।
ଓ ହୋ ତାହେଲେ ତ ବଢିଆ, ଆଉ ମୁଁ କଣ କହୁଥିଲି କି ତମ ପରିବାର ଏବେ ଯୋଉ ଯାଇଥିଲ, ତମ ପରିବାର କିଛି ଇ ଦେହ ଫେମ ଭଲ ଅଛି ତ, ବୁଲାବୁଲି କରିଥିଲ କାଳେ ଦେହ ପା କଣ ହେଇଥିବ ଅସୁବିଧା?
ନା ନା ସେମିତି ସ ସମସ୍ତଙ୍କୁ ଭଲ ଅଛି।
ହଁ, ମୁଁ କହିଲି ଖରାରେ ବୁଲୁଥିଲ ନା, କାଳେ କି କିଛି ଅସୁବିଧା ହେଇନି ତ, ତାଙ୍କର କିଛି ଆଗରୁ କିଛି ରୋଗ ଫୋଗ ଅ ଛି ପରେ କିଛି ନଥିଲା ତ?
ନା ନା ନା। କଲିକତାର ବ ବି ଏତେ ଖରା ନଥିଲା, କଲିକତାର ମୌସୁମୀଟା ବି ବହୁତ ବଢ଼ିଆ ଥିଲା।
ସେଠି ବୁଲିଲୁ, ମାନେ ଯେମିତି ଅଳ୍ ତ ଖରା ବର୍ଷା ଏମିତିଆ ମୌସୁମୀ ଥିଲା, ସେଠି ବହୁତ୍ ମାନେ ବୁଲିବା ପାଇଁ କିଛି ବେଶୀ କଷ୍ଟ ହେଲାନି।
ଆରେ ମୁଁ ବି ଯାଇଥିଲି ଏଇ ଯୋଉ ଜାଣିଚନ୍ତି, ଚଣ୍ଡିଖୋଲ ଜାଣିଚନ୍ତି, ଯାଜପ୍ ପୁର ଚଣ୍ଡିଖୋଲ, ସେଠି ଗୋଟେ ବରୁଣେଇ ଜାଣିଚ ପାର୍କ ଅଛି
ହଁ ହ ହ।
ହୁଁ ସେଠିକେ ଆମେ ଯାଇଥିଲୁ, ବୋଟିଂ କଲୁ ହେଲା, ସେଠି ଯଦି ଲୋକ ନଥିବେ ତମେ ଯେତେ ସମୟ ବୋଟିଂ କରିବ, କେହି କିଛି କହିବେନି।
ହଁ
ତମେ ଯେତେ ସମୟ ବୋଟିଂ କରିପାରିବ, ବଢିଆ ମଜା ଲାଗିବ, ଏ ଏବେ ବର୍ଷା ଦିନ ହେଇ ଗଲାଣି ପାଣି ବୋଧେ ଫୁଲ ଥିବ ତମେ ବୋଟିଂ କରିବ ଦେଖିବ, ବହୁତ ମଜା ଲାଗିବ। ଆଉ ସେଠି ଏତେ ବିଭିନ୍ନ ପ୍ରକାର ଗଛ ବି ବିକା ହଉଥିଲା, ଆମେ ଯେ ଯେତେବେଳେ ଯାଇଥିଲୁ, ଏବେ ବିକା ହଉଥିବନା ନାଇଁ, ଯଦି ବି ବିକାହଉଥିବ ସେଠୁ ଗୋଟେ ଦିଟା ଫୁଲ ଗଛ ବି ଆଣିବ, ଯଦି ବହୁତ୍ ଭଲ ଭଲ ଫୁଲ ଗଛ ବି ଅଛି, ଜାଣିଚ ନା ନାଇଁ?
ହଁ, ଆ ମୁଁ କେତେବେଳେ ଯିବି, ଆମେ ସାଙ୍ଗ ହେଇ ଯିବା, ସେଠୁ ଭଲ ସୁନ୍ଦର ଫୁଲ ଗଛ ଦିଟା ହଉ, ଚାରିଟା ହଉ, ଯାହା ବିି ହେଉ, ଫୁଲ ଗଛ ଆଣିବା।
ହୁଁ, ଆଉ ଆମେ ତାପରେ ଗଲୁ ଚଣ୍ଡିଖୋଲ ମହାବିନାୟକ ଜାଣିଚନ୍ତି ଯୋଉ ହନୁମାନଙ୍କ ମନ୍ଦିର ପ୍ରସିଦ୍ଧ ଆଉ ଶିବ ମନ୍ଦି ହଁ, ଶିବ ହେଠି କୁଆଡେ ଚଉଡାରେ ବଢୁଛନ୍ତି? ହାଇଟ୍ ରେ ବଢୁନାହାନ୍ତି। ମାନେ ଉଚ୍ଚତାରେ ବଢୁନାହାନ୍ତି କିନ୍ତୁ ଚଉଡାରେ ବଢୁଚନ୍ତି।
ସେଟା ତ, ଆମେ ତ, ସେ ବିଷୟରେ ଅଳ୍ପ ଶୁଣିଚୁ, ହେଲେ ଅନୁଭବ କରିନୁ, ଭାବୁଚୁ କେବେ ଅନୁଭବ କରିବା ପାଇଁ ହେଲେ ସେ ଜାଗାକୁ ଯିବା ପାଇଁ ପଡ଼ିବ, ଆମେ ସେଠିକା ଯିବା ପାଇଁ ବି ଉତ୍ସୁକ ଅଛୁ।
ହୁଁ, ଆଉ ଯଦି ଆସିବ ଆମର ଢେଙ୍କାନାଳର ଯୋଉ କପିଳାସ ମନ୍ଦିର ନିଶ୍ ନିଶ୍ଚୟ ଯିବ, କାରଣ ସେଠି ଯେତେବେଳେ ପାହାଚ ଚଢିବ ପନ୍ଦରଶହ ପାହାଚ କୁଆଡେ ଅଛି ପନ୍ଦରଶହ ପାହାଚ ଯେତେବେଳେ ଚଢିବ, ତମ ଯାହା ପିହେଲେ ଘରଲୋକକୁ ନେଇ ଯିବା କଥା, କାରଣ ଅବଶ୍ୟ ବୟସ ହେଇଗଲାଣି ଘର ଲୋକଙ୍କୁ କିନ୍ତୁ ମତେ ଲାଗୁଚି ସେଠିକି ନେଲେ ସେ ଅଳ୍ପ ପାହାଚ ପଛେ ଚଢନ୍ତୁ, ଅଳ୍ପ ଅଳ୍ପ କିନ୍ତୁ ତାଙ୍କର ଯୋଉ ଏକ୍ସରସାଇଜ୍ ଟା ଟିକେ ହବ ତୀର୍ଥସ୍ଥାନ ତ ଏଥି ନାଇଁ ଯାଆନ୍ତି, କାରଣ ଖାଲି ପାଦରେ ଯାଆନ୍ତି ଯୋଉ ବ୍ଲଡ୍ ଆମର ସରକୁଲେସନ୍ ହୁଏ ନାଇଁ କି ଯାହା ଫଳରେ ଆମର ବ୍ଲଡ ପ୍ରେସର୍ କଣ୍ଟ୍ରୋଲ ରହିବ, ଆଉ ଟିକେ ଯୋଉ ପାହାଚ ପାହାଚ ଚଢ଼ିଲେ, ଆମର ଏକ୍ସରସାଇଜ୍ ଆଣ୍ଠୁ ପ୍ରେସର୍ ଏତେ ବି କମିବ ମାନେ ଆଠୁ ଗଣ୍ଠି ଦର୍ ଖର୍ଜ ବୁଝିପାରୁଛନ୍ତି? ତେଣୁ ପରି ପରିବାରକୁ ନେଇକିନା ତୀର୍ଥ ସ୍ଥାନ ଯିବା ଟିକେ ଭଲ ହବ ଆଉ କପିଳା ମନ୍ଦିର ତ ଏଇ ପାହାଚ ନାଇକି ଫେମସ ତାଙ୍କର ତାର ଉଚ୍ଚତା ଯୋଉ ପାହାଡ ଉପରେ ଅଛି ମନ୍ଦିରଟା ବହୁତ ଉଚ୍ଚତାରେ।
ସେଇଟା ବି ଭଲ ସେଇଟା ବି ଗୋଟେ କଥା ରକ୍ତ ପରିଚାଳିତ ଭଲ ଭାବରେ ହେଲେ ଦେହଟା ସବୁ ଅଧିକାଂଶ ରୋଗ କଣ୍ଟ୍ରୋଲ୍ ମାନେ ନିଜ ଆୟତରେ ହିଁ ରହିପାରିବ ରଖିପାରିବ ଜଣେ। ସେଥିଲାଗି ଯୋଗ ହଉ ବ୍ୟାୟାମ ହଉ କି ଏ ସବୁ? ହଉ ଏଗୁୁରା ସବୁ କରିବା କଥା ପାହାଡ଼ ଚଢିବା ହଉ। ଆମର ପୂର୍ବରୁ ଲୋକ ବହୁତ ବହୁତ ଏସବୁ ବିଷୟରେ ବହୁତ ଜାଣିଥି ଆମେ ଜାଣି ପାରୁନୁ ବୁଝିପାରୁନୁ ବୋଲି ଆମେ କରୁନୁ କିନ୍ତୁ ଲୋକ ବହୁତ ଆମ ପୂର୍ବ ପୁରୁଷ ମାନେ ବହୁତ ଜାଣିଥିଲେ ସେ
ସେମାନେ ତ ଏଥି ଲାଗିଭଲରେ ଅଛନ୍ତି କାରଣ ସେମାନେ ବହୁତ ତୀର୍ଥ ସ୍ଥାନ ଯାଉଥିଲେ ଖାଲିପଦରେ ଯାଉଥିଲେ। ଆଉ ଆମେ କଣ ଏବେ ଗାଡିରେ ଯାଉଛେ ଗାଡି ଫୁଣି ସେ ନେବେ ସେ ପାହାଚ ପଟେ ଯିବେନି ସେ ଗୋଟେ କ ପିଲାସ ଅଛି ସେ ରାସ୍ତା ପଟେ ଗାଡି ଉଠେଇକି ନେବେ। ଏମିତି କଲେ ଆଉ କୋଉଠି ହବ କଣ ବୁଝିପାରୁଛନ୍ତି। ଏମିତି ସବୁ ଖୋଡି ହେଇଗଲିଣି ଆଉ। ଆମ ଘରୁ ଦୁଇ ଜଣ ଯାଇଥିଲେ ଯେମିତି କିି ବେବିନା ସୋନାଲି। ସୋନାଲି ଜଣେ ଅ ସି ଝିଅ ସିଏ ତାର ଧଇଁ ପେଲି ହେଇଗଲାଣି। ବାହାରୁ ଚଢି ଚଢି। କଣ କରିବ? ଚାଷ ନାଇଁ ଯେ ସ ମାନେ ଟୋଟାଲି ମାଦଳ ଘର
ହଁ ଅଭ୍ୟାସ ନାହିଁ ଅଭ୍ୟାସ ନାହିଁ ଉ ଅଧିକା ଓଜନ ସେଥିଲାଗି।
ହୁଁ ବହୁତ ବେଶୀ ଘରେ ବସିଲେ। ଯାହା ଫଳରେ ଶରୀରଟା ମାନେ ଇଏ ହେଇଯାଉଛି ଆଉ କଠିନ ପରିଶ୍ରମ କରିବାକୁ ତ ଦେହ କଣ ହେଇ ଯାଉଛି ଆଉ?
ଯାହାବି ହେଲେ ଏଗୁଡା ସବୁ ଅତିରିକ୍ତ ଯଉଁ କୁହନ୍ତି ଅଭ୍ୟାସ ଗୁଡ଼ା କରିବା ପାଇଁ ପଡ଼ିବ। ନ ପଢିଲେ ଏମିତି ଘରେ ବସିଗଲେ ଦେହଟା ମାନେ ବସିଗଲେ ଅଧିକାଂଶ ରୋଗଟା ହେଇଯାଏ। ମାନେ ସମସ୍ତେ ସେ କୁହନ୍ତି ଆଗରୁ ବସିଗଲେ ଅଧିକାଂଶ ରୋଗଟା ମାଡିବସେ। ସେଥିଲାଗି ଯାହା ବିି ହେଲେ ଯାହାକୁ ଅତିରିକ୍ତ ଅଭ୍ୟାସ ହୁଏ ଯେମିତି ଖେଳ ହଉ ବୁଲା ହଉ ଏମିତି କି କୌଣସି ମନ୍ଦିର ତୀର୍ଥସ୍ଥାନ କୁଆଡ଼େ ଯାତ୍ରା ହେଉ ଯାହା ବିି ହେଲେ ଏଗୁଡ଼ା ସବୁ କରିବା କ
ଆରେ ବଡିଟା ମୁଁ ଶରୀର ଟା ଏଥି ନାଇଁ କି ମୁଁ କହୁଛି ରଖିବାକୁ କି ବଡି ଟା ଶରୀର ଫିଟ୍ ରହିଲେ ଯେମିତି କିି ଦେଖ ପରିସ୍ଥିତିରେ ସିଏ ଏକା କୋଡି ଥିବ କି ତା ସହିତ କି ଯୁକ୍ତି ପକେଇଲା କି କୋଉଠି ଗୋଟେ ଭୁଲରେ ତାକୁ କୋ ମାନେ ପୁରୁଷ ଲୋକ କି ଏଟା ହାତ ଉଠେଇଲା କି କଣ? ସନା ତା ବଡି ଟା ଟିକେ ଟାଣ ଥିଲେ ସେ ତା ସହିତ ଫାଇଟ କରିପାରିବ କି ତାର ଏ ସେ ଯୋଉ ହଁ ଡିଫେଣ୍ଡ କରିପାରିବ ନିଜୁ କିନ୍ତୁ ସିଏ କେମିତି ପ୍ରତିବାଦ କରିବ। ସେ ଯଦି ନିଜ ବଡି ଟାକୁ ଷ୍ଟ୍ରଙ୍ଗ ନ ରଖିବ ମୁଁ ସେଥିଲାଗି ତାଙ୍କୁ କହେ ଯେ ତମେ ଟିକେ ନିଜକୁ ଟିକେ ଫିଟ୍ ରଖିବାକୁ ଚେଷ୍ଟା କର ସିଏ ନିଜକୁ ଝିଅ ପିଲା ବୋଲି ଭାବିକିନା ସେ ନିଜକୁ ନରମ କରିଦଉଛନ୍ତି କି କୁଆଡେ ଯାଉନାହାନ୍ତି ବୁଲୁନାହାନ୍ତି। କିନ୍ତୁ ବୁଲ ନ ବୁଲ ତୁମେ ଟିକେ ଘରକୁ ଯାଅ ଛା ଛାତ ଉପରୁ ଚଢ। ପାହାଚ ଆସ ନିଜ ବଡି ଟାକୁ ଟାଣ ରଖିବାକୁ ଚେଷ୍ଟା କର ଯେମିତି କିି ତମେ ନିଜର ଡିଫେଣ୍ଡ ତ କରିପାରିବ ନିଜକୁ ମାନେ କୌଣସି ଲୋକର ମାନେ ହାତ ଉଠେଇବାର ପ୍ରତିରୋଧ କରିପାରିବ ବୁଝିପାରୁଛନ୍ତି।
ହଁ।
ଏ ସେଇଟିଆ ସେଇଆା କଥା ଆଉ। ଆଉ କଣ ଖିଆ ପିଆ ତମର ଗୋଟେ ବେଳେ ଆଜି କଣ ହେଇଛି ତମର ଗାଧୁଆ ବେଳେ।
ଗଢ଼ୁଆବେଳେ ହେଇଛି ତ ଟିକେ ଘର ବାହାରେ ଅଛି ଗାଧୁଆ କଣ ତ କହିପାରିବିନି ଏବେ ମୁଁ ଯଦି ଯାଏ ତ ଗାଧୁଆ ପାଧୁଆ ସରିଲାଣି।
ନାଇଁ ମୁଁ ଆଉ ଟିକେ ଗଲେ ଗାଧେଇକି ଯିବି ମୁଁ ଭାବୁ ନାଇଁ ଆଉ ଟିକେ ଗଲେ ଗାଧୋଇ ଗାଧେଇ ଯିବି ଦଶ ମିନିଟ୍ ଗଲେ। ତାପରେ ମୁଁ ଭାବୁଛି କି ଆଜି ମୁଁ ଟିକେ ଛତୁ ତିଆରି କରିବି। ହେଲା ଛତୁ ତରକାରୀ। ଆଉ ଟିକେ ଭଜା ଟିକେ ଭାଜିିବି ଆମର ଯୋଉ ଜାଣିଛନ୍ତି ଯୋଉ
ଛତୁ ଛତୁ କିଣା ଛତୁ ନା କୋଉଠି ହେଇଥିଲା ଘରେ।
ନାଇଁ ନାଇଁ ଆମର ଏଇ ଯୋଉ ଗଦାରେ ହେଇଥିଲା ବା ଆମର ଗଦାରେ ହେଇଥିଲା। ଛତୁ ହେଇଥିଲା ଦେ ସେଇଗୁରା ମୁଁ ତୋଳିକି ଆଣିକି ଧୋଇକିନା ରଖିଛି ଏଇ ଗାଧେଇ ସାରିକିନା ଖାଇବା ଟା ଆରମ୍ଭ କରିବି ମୋର ତ ଆମର ତ ଛୋଟ ଛୋଟ ପରିବାର ସାଙ୍ଗେ ସାଙ୍ଗେ ହେଇଯିବ। ବୁଝିପାରୁଛନ୍ତି।
ହୁଁ ଉଭା ଉଛି ଛତୁ ଯଦି କେଉଁଠୁ ମିଳନ୍ତା ଆମକୁ ବି ଟିକେ ଭଲ ହୁଅନ୍ତା। ଦେଖିଆ କୋଉଠି ଆଖପାଖ ଅଞ୍ଚଳକୁ ଯିବା। କୋଉଠି କିଏ କରୁଥିବ କି କୋଉଠିିକଏ ବିକ୍ରି କରୁଥିବ ଦେଖ ଟିକେ ଆଣିବା।
ହୁଁ ହୁଁ। ହଉ ମୁଁ ଭାବୁଛି ଯାଉଛି ଚୁଟ୍ ଶୁଣ ଆମଁ ଟିକେ ଯାଉଛି ଗାଧୋଇ ହେଲା। ରଖୁଛି ଆଁ।
ହଉ।